ହ୍ୟାଲୋ।
ହଁ।
କଣ କରୁଛ ଫାଙ୍କା ଅଛ ନା।
ହଁ ଫାଙ୍କା ଅଛି ଏଇ ଶୋଇଛିିବା ଆଉ କଣ କରିବା ତିନଟା ତ ହେଲାଣି।
ହଁ ଆଉ କଣ କହୁଥିଲି? କାଲି କି ପରର ଦିନ ଫାଙ୍କା ଅଛ କି ଆମେ ଗାଡି କରୁଛୁ ବୁଲିବା ପାଇଁ ଯାଇଥାନ୍ତୁ ତମେ ଯାଇଥାନ୍ତ ଯ ଯ କି ଆମେ ଏଇ ଗଛଚଣ୍ଡ ଯାଇ। ତାଙ୍କୁୁ ବୁଲିବା ପାଇଁ।
ହଁ ମୁଁ ତ କେବୋ? ଯାଇନି ଚାଲ ନହେଲେ ଭଲ କଥା ତ ମାନେ ଯାହା ପୁଛେ ଘରେ ବସି ବସି କା ମୁଁ ବୋରହଉଥିଲି କହିଲେ ବଟଣୀ ମାନେ କଣ ଗାଁ ଲୋକ ହଁ ନା ତମ ଘର ଲୋକ।
ନା ମ ଆମେ ଘର ଲୋକ ଯାଉଛୁ ବୁଲିବା ପାଇଁ ମୁଁ କହିଲି ତମକୁ ଗୋଟେ ସାଙ୍ଗର ନେଇ ଯିବୁ ଆଉ ବୁଲା- ଯ ତମେ କେବେ ଦେଖିନଥିବ କି ଆଁ ଏଇଠୁ ତଥା ବିି ନାଇଁ ତମ ଘର ପାଖରୁ ହବ ଶହେ କୋଡିଏ କିଲୋମିଟର ଭଳିଆ ହବ।
ଓହୋ ତାହେଲେ କେତେବେଳେ ଯିବା ବୋଲି କହୁଛନ୍ତି?
ହଁ ତମେ ଗୋଟେ କାମ କରିବ ତମେ ସଖାଳୁ ବାହାରି ପଡିବ। ମାନେ ମୁଁ ଟିକେ ଛଅଟା ସୁଧା ବାହାରି ପଡିବ ବାହାରିକି ଆସିବ ଆଉ ତମେ ବସ୍ ରେ ପଳେଇ ଆସିବ ନା ଶାଳପଡାକୁ ପଳେଇ ଆସିବ ଜଣାମ
ବସ୍ ରେ।
ହଁ।
ହଁ ଯାଇପାରିବି।
ତମେ ବସ୍ ରେ ସେଇଠୁ ପଳେଇ ଆସିବ ତାପରେ ଆମେ ଏଇଠୁ ବୋଲର ନେଇକି ଯାଇ କେମ ଆଉ ବୋଲର ନେଇକି ଯାଇ ଥିଲେ ତାପରେ ତମକୁ ନେଇକି ସିଆଡେ ସଆଡେ ପଳେଇବୁ ଆଉ। ଆମେ ଯିବା ଗୋଟେ କାମ କରିବା ଆମେ ସଖାଳୁ ଡେଲି ସଖାଳୁ ପୁରା ଉଠ କୁ ଯିବା। ସକାଳୁ ଉଠି ଯିବା ଆଉ। ଯୋଉତା ନିତ୍ୟକ୍ରମ ସାରିକି ଆଉ ଯୋଉ ଟିଫିନ ଟେ କରିଦବା ହାଲକା ଟିଫିନ ଟେ କରିଦବା ତମେ ଯଦି ଟିଫିନ କର କରିଥିବ କରିଥିବ ନହେଲେ ଆସିକି ଯଦି ଏଠି ମାର୍କେଟ ରେ କରିବ କରିବ ନହେ ଆମେ ଘରୁ ଟିକେ କରିଦେଇଥିବୁ। ଟିଫିନ୍ କରି କୁରା ଦେଇକି ଆମେ ଆମର ଅ ବାହାରି ଯିବା ବାହାରି ଯିବା ସେଠି ସେଠି ପହଞ୍ଚିଯିବା ପହଞ୍ଚି ଆଗେ ଠାକୁରଙ୍କୁ ଦର୍ସ ଦର୍ଶନ କରିଦବା ଠାକୁରଙ୍କଙ୍କୁ ଦର୍ଶନ କରିଦେଇକି କଣ କରିବା ନା ଏଠି ଆଞ୍ଚଳ ମାନେ ଚୁଲି ଲଗେଇଦବା ମାନେ ଗ୍ୟା ଲଗେଇ ଦେଇେଇଥିବେ ଆମେ ଲଗେଇଦବା ଭୋଜି ପାଇଁ ଆଡେ ପ୍ରିପାରେସନ ହଉଥିବ ଆଉ ଆମେ କଣ କରିବା ନା ସେତିକି ସମୟ ଭିତରେ ମାନେ କାଟିକୁଟାକ ସହଯୋଗ କରିଦବା ଜଲଦିି ଯେମିତି ରୋଷେଇ ସରିଯିବ। ସରିଗଲା ପରେ ଆମେ କଣ? ିବା ନା ଆମେ ଉପରକୁ ବୁଲିବା ପାଇଁ ପଳେଇବା। ପାଣି ଫାଣି ଯଦି ଝରଣା ଅଛି ମାଙ୍କଡ ମାନ ସବୁ ଖାଦ୍ୟ ଦିଅନ୍ତି ମାଙ୍କଡ ମାନଙ୍କୁ ଉ ଖାଦ୍ୟ ଦିଅନ୍ତି ପୁ ପଶୁୁ ସତର୍କ ରଖିବ ମାନେ ସେମାନେ ମାନେ ଝିଙ୍କିକି ଟାଣିକି ନେଇକି ଯ ନେଇକି ପଳାନ୍ତି। ଏମିତି କପିଳାସରେ ଆପଣାନେ ଁ ଏ ସେଇ ମାଗଡ଼ ପ୍ରବଳ ମାଙ୍କଡ ଭୀଷଣ ମାଙ୍କଡ ଦୋକାନରେ ସମସ୍ତେ ଜାଲି ଘୁୁରିକି ରଖନ୍ତି ସେଇଥିପାଇଁ ଖାଦ୍ୟ ଗୁଡା ଟାଣିକି ନେଇଯାଆନ୍ତି ବୋଲି ଲୋକମାନେ ମାଙ୍କଡ଼ ମାନେ ଏଠି ଖାଇବା ପାଇଁ ପାଉନାହାନ୍ତି ଯୋଉମାନେ ଭୋଜି କରିବା ପାଇଁ ଆସନ୍ତି ସେମାନେ ଖାଇବା ପାଇଁ ଦିଅନ୍ତି ଅଧିକ ମାଙ୍କଡ଼ ମାନେ କଣ କର? କୋଠୁତେ ଖାଦ୍ୟ ତାଙ୍କ ପାଇଁ ଆସିବ। ସେଇଥିପାଇଁ ସେମାନେ ପୁରା ଖାଇବା ପାଇଁ ଇଏ ହୁଅନ୍ତି। ଆଉ ଦବା ଦେଇ ତାପରେ କଣ କରିବା ନା ଆମେ ବୁଲିବା ପାଇଁ ପଳେଇବା। ହଁ।
ସେ ଡର ଲାଗେ ଯଦି କାମୁଡି କୁଡେ ଦେବେ ହେଲେ ମା ଏକପସ ବା ଖାଲି ଆଉ କୁଆଡେ ଯିବା ଖାଲି ସେଇ ଗରଚଣ୍ଡି ଯିବା ଆଉ କୁଆଡେ ଯିବାନି।
ସେଇଠି ଯିବା ତାପରେ ଆଉ ଗୋଟେ ଆମର ସେଠି ଅଛି ହଦଗଡ ବୁଲିବା ପାଇଁ ଯିବା ତୁ ସାନ୍ତି ବିହାର ଆସିଛୁ ଆସୁ ତମ ଯୋଉ ବୈତରଣୀ ଆସି। ଆମ ସାଳନ୍ଦିର ମିଶି ସେ ସାରନ୍ତିୀ ଆମେ ବୁଲିବା ପାଇଁ ଯିବା ବୁଲିକି ଦେଖ। କି କି? ଆସିବା ଆମେ କି ଆସିବା।
ଓହଁ ସେ ବୁଲିବା ଆଉ କଣ କରିବା? ଖରାଦିନ ତ ଗଲା ବି ବର୍ଷା ଦିନ। ଆଉ ଗୁଲାବ। କରିବେ ଆଉ କଣ କିଛି ତ ନାହିଁ ଆଉ ଆମର ଏପଟେ ଏ ତାରିଣୀ ମନ୍ଦିର କେବେ ଆସିଛ ନା?
ହଁ ବର୍ତ୍ତମାନମାନ
ହଁ।
ହଁ ମୁଁ ଘଟଗାଁ ଯାଇଛି।
କେବେ ଆସିଥିଲେ।
ହଁ ଯାଇଥିଲି ବର୍ଷେ ତଳେ ହବ ଯାଇଥିଲି ଆଉ ଆଉ
ତାହେଲେ ଏବେ ନୂଆ ବହୁତ କିଛି ହେଇଥିଲା ନା ତମେ ଯେତେବେଳେ ଆ ତ ସେ ଯାହାେଲେ ବି ମାନେ କମ୍ପ୍ଲିଟ କାମ ହେଇନ ଏବେ ନୂଆ ରୁଲ ନୂଆ ମାନେ ନୂଆ ସବୁ ନୂଆ ନୂଆ ହେଇଗଲାଣି।
ଓହୋ।
କିଏ କିଏ ଆସିଥିଲ?
ଆଉ ମୁଁ ଘରେ ଯାଇଥିଲୁ ଆମେ ଆମେ ଦି ଜଣ ଯାଇଥିଲୁ ଝିଅ ତ ହେଇନଥିଲା ସେତଳେ ଆମେ ଦିଜଣ ଯାଇଥିଲୁ ସେ ସମୟରେ। ଆଉ ତା ପରେ ଯାଇନି ଆଉ ସେତେବେଳେ ଯାଇଥିଲୁ ଆଉ ବହୁତ ଦିନ ହେଲାଣି ଆଉ ଝିଅ ବାବା ଯାଇ ଥିଲେ ଅଳ୍ପ ଦିନ ହବ ଯାଇଥିଲେ ଝିଅ ତା ବାବା ଯାଇଥିଲେ।
ଓହୋ ନାଇଁ ଏବେ ଏବେ କଣ କହିଲୁ ଏବେ ଆମ ଠାକୁରଙ୍କର ମାନେ ବହୁତ କିଛି କିଛି ନିୟମ ହେଇଛି। ମାନେ ଠାକୁରଙ୍କ ଭିତରକୁ ଫୋନ ନେଇକି ଯିବନି ଯଦି ବି କିଏ ନୁଚେଇକି ଫୋନ ନଉଛନ୍ତି ତାେଲେ ସେମାନେ ଗୋଟେ ମେସିନ୍ ରଖିଛନ୍ତି। ଆ ସେ ମେସିନ୍ ଟା ଫୋନ ନେଇକି ଗଲା ମାନେ ସେ ମେସିନ୍ ଜଣେଇଦବ କି ତମେ ଫୋନ ନେଇଛ ବୋଲି।
ଆଛ।
ଆରାମ ସେ ଭିଡ ତ ମାନେ ସବୁ ଠିକ ହେଲା ଯେ କିନ୍ତୁ ମାନେ କଣ କଲେ ନନା ମାନେ ଟିକେ ଭଲ ସେ ପୂଜା କରିପାରୁନାହାନ୍ତି ଖାଲି ମାନେ ଲୋକମାନେ ଭୋଗ ଫୋଗ ନଉଛନ୍ତି ଖାଲି ଢାଲ ଢୁଳା ଦେଇକି ଫିଙ୍ଗି ଫୁଙ୍ଗା ଦଉଛନ୍ତି ଭଲସେ ସେମାନେ ପୂଜା ଭଲ ସେ କରୁନାହାନ୍ତି।
ଓହୋ ଆଚ୍ଛା ଆଚ୍ଛା ତାପରେ ମାଆଙ୍କର ବି ଏଥର ନୂଆ ବେଶ ସବୁ ହେଇଯାଇଛି ମାନେ ଜଣେ କେତେ କିଲୋଗ୍ରାମରେ ସବୁ ସୁନା ଦେଇଛନ୍ତି ମାଙ୍କୁ। ପଠେଇଛନ୍ତି ତାଙ୍କ ପାଇଁ ତାଙ୍କର ମାନସିକ ପୂରଣ ହେଇଥିଲା ବୋଲି ମାଆଙ୍କ ପାଇଁ ସୁନା ବି ଦିଆ ହେଇଥିଲେ। ମାଙ୍କୁ ଦେଇ
ସବୁ ସବୁ ମାନେ ଠିକ ଠାକ ହଉଛି ଦେଖିଲା ବେଳକୁୁ ଟିକେ ନନା ଟିକେ ମାନେ ମନ ଧ୍ୟାନ ଦେଇକି ପୂଜା କରୁନାହାନ୍ତି ଆଉ।
ହଁ।
ଆଉ ତାହେଲେ ଏକାଥରେ ବୁଲାବୁଲି କରିବା ଏକାଥରେ ଗୋଟେ ଦିନ ମାନେ ଦଶ ଦିନ ପ୍ଲାନି କରିଦବା ହଁ ଯାଇଥିଲି ଛୁଆ ବେଳୁବା। ନା।
ହଁହୋ ତା ହଦଗଡ ସେଠି ବୁଲି ଆସିବ ଆମର ବ୍ୟାରେଜ ହେଇଛି ସେଠି ବ୍ୟାରେଜ ସେଠି ରେ ପାଣି ବାହାରୁଛି ଦେଖିବ। ଆଉ ଏଠି ଭୋଜି ବି ହୁଏ ଲୋକ ବି ଭୋଜି କରନ୍ତି ଆଉ ହଉଛି ହେଲା ବୁଲି ମାନେ କେତେ ଲୋକ ଦେଖିବ ପାଣି ମାଛ ଫାଛ ଧରା ହୁଏ ହଦଗଡ଼ ମ ତା ହଦଗଡ ରେ ଭୋଜି କରିଥିଲେ ହଦଗଡ ମାଛ ଖାଇଥାନ୍ତ କଷିକି ବଡ କେତେ ବଡ ମାଛ। ହଁ ବହୁତ ବଡ ବଡ ମାଛ ବାହାରେ ଏଠି।
କଣ କହିଲ।
ହଦଗଡ ରେ ବହୁତ ବଡ ବଡ ମାଛ ଆମେ ସେ ମାଛ ଏଟା ପୁରା ମିଠା ମାଛ।
ହଁ ମାଛ ମାରନ୍ତି ତାହାଲେ ନା।
ହଁ ମାଛ ମରା ଯାଏ ନା ହଦଗଡ ରେ। ପ୍ରବଳ ମାଛ ମରା ଯାଏ ଆଉ।
ହଁ ହଁ ଆମର ଏଇଠି ଅଛି ପା ଆମର ରେମାଲ ଡାମ ଅ ଛି। ଆଉ ଗୋଟେ ସାଂକାନେ ଡ୍ୟାମେ ଅଛି ଏଇ ଦି ଦିଟାରୁ ବହୁତ ବଡ ବଡ ମାଛ ମାନେ ବାହାରେ। ଯୋଉ ସାମ୍କାନେଡି ଡ୍ୟମ୍ ଯୋଉ ପୁରା ସେଟା ପୁରା ପାଞ୍ଚ ଛଅ କେଜିଆ ମାଛ ଏତେ ବଡ ମାଛ ଯେ ମାନେ ବହୁତ ବଡ ଇଏ ନା ଏଇଠି ମାଛ ଧରନ୍ତି ମାଛ ଧରିକି ମାନେ ବିକନ୍ତି ଆଉ ରେମାଲ ଆମର ମାଛ ଥାଏ ଯେ ସବୁ ଲୋକ ତ ନେଇକି ଜାଲ ପକାନ୍ତି ନା। ଆଉ କିଏ ଯିଏ ଯାହା ପାଇଲା ସେ ତାଙ୍କ ଘରକୁ ନେଇକି ଖାଇଲା ସେଠି ବିକା ବୁକି ଏତେ ଇଏ ନାହିଁ ଆଉ। ଏଇ ବର୍ଷା ଦିନ ଆସିଲା ବର୍ଷା ଦିନରେ ବହୁତ ମାଛ ମାରନ୍ତି। ମାନେ ମାଛ ବର୍ଷା ଦିନେ ଯାଇ ବିକ୍ରି ହବ। ଏବେ କିନ୍ତୁ ସେଇଠି କିଛି ମାନେ ବାହାରୁନାହାନ୍ତି ଏବେ ସେ ସାାମକାନେଣ୍ଡି ଡ୍ୟାମରେ ମାନେ ମାଛ ମାରନ୍ତି। ଆଉ ଆମ ଗାଁରେ ପୋଖ ପୋଖରୀରେ ଅଧିକ ନା ମାନେ ପୋଖରୀ ସବୁ ଯାଆଁଳା ଛାଡିଥିଲେ ଛୁଆ ଯାଆଁଳା ଏବେ ସେଇ ମାଛ ତ ଏ ସେ ସେଇଟା ବିକା ବିକି କରୁଛନ୍ତି ଆଉ।
ଓ ହୋ।
ହୁଁ।
ଆଚ୍ଛା ଆଚ୍ଛା।
ହ ସେଇଆ ହେଲେ ମାଛ ଭଲ ଲାଗେ କିନ୍ତୁ ବଡ ମାଛ ମତେ ତ ଛୋଟ ମାଛ ଭଲ ଲାଗେନି ବଡ ମାଛ ଭଲ ଲାଗେ ଆଉ ଯାଇଥିଲି ହଁ ତ କଣ କହିଲ ମୁଁ ଯାଇଥିଲି ଆମର ସେ ଯୋଉ ସାମକାନେ ଡ୍ୟାମ ସେ ଡ୍ୟାମ ଟା ବହୁତ ସୁନ୍ଦର ହେଇଛି ହେଲା ଆଉ ଆମେ ଦି ତିନି ଦିନ ତଳେ ଭିତରେ ଭାହାରୁଲିକୁ କିି ଆମେ ଯିବୁ ଟିକେ ଇଁଷ୍ଟ ମାନେ ଭିଡିଓ କରିବା ପାଇଁ। ଆଉ ଗଲୁ ଲୋକଙ୍କୁ ପଚାରି ପଚାରି ଏତେ ବାଟ ସେ ଗଲୁ କହିଲା ବେଳେ ଖର୍ଚ କରିକି। ଗାଡି ଚଲେଇକି ଖରାରେ ଗଲୁ ଭିଡିଓ ଟିକେ କରିବା ପାଇଁ ଦେଖିଲାକୁ ସେ ବାଟ ପାଇଲୁନି। ହଁ ରୁନି ଯାଇକି
ହଁ।
ଝିରେ ଗୋଟେ ପଶିଗନୁ ସେ ଆଉ ବାଟ ପାଇଲୁ ରାଗିକି ଲାଷ୍ଟ ରେ ପଳେଇଆସିଲୁ।ମାନେ ଯାଇଥିଲୁ ଏତେ ବାଟ ଟିକେ ପାଇଥିଲେ ଟିକେ ଖୁସି ଲାଗିଥାନ୍ତା।ଦେଖିଲାଳୂ ଡ୍ୟାମ ତ ପାଇଲୁନି ଆଉ କଣ କରିବା ମନ ଦୁଃଖରେ ପୁଣି ପଳେଇ ଆସିଲୁ ଘରକୁ।ନାଇଁ ଡ୍ୟାମ ପାଖରେ ପହଞ୍ଚି ପାଇଲୁନି ଖାଲି ଦୂରରୁ ଦେଖିଲୁ କି ନାଇଁ ଡ୍ୟାମ ଟା ଏଇଟା ଅଛି ବୋଲି ଦୂରରୁ ଦେଖିଲୁ। ଆଉ ପାଖକୁ ଯାଇପାରିଲୁନି ମାନେ ରାସ୍ତା ତା ଗାଡି ନେଇକି ଯାଇଥିଲୁ ବାଇକ ନେଇକି ଯାଇଥିଲୁ ସେ ବାଇକରେ ମାନେ ପହଞ୍ଚି ପାଇଲିନି କି ସେ ରାସ୍ ପାଇଲୁନି ଆଉ କଣ କରିବା ଭାରି ମନ ଦୁଃଖ ଲାଗିଲା। ଯେହେତୁ ଏତେ ବାଟ ଯାଇଥିଲୁ ଖରାରେ ସେ ଯୋଉ ହ ଦେଖିଲାକୁ କିଛି ହେଇପାରିଲାନି କଣ କରାହେବ।
ଓହୋ ବାଟ ସଂଖ୍ୟା ଏତେ ହେଲା ଲାଷ୍ଟ୍ରରେ ମଣିଷ ସକ୍ସେସ ହେଇପାରିଲାନି।ନିଜ ପାଖ ଜାଗା ଜାଗା ଆଉ ଯାଇପାରିଲ ନା ଦେଖିତ୍
ନା ବା କେତେ ଆଡେ କେତେ ଲୋକ କେତେ ଆଡେ କେତେ ଏତେ ଲୋକ ଆସିକି ଭିଡିଓ କରୁଛନ୍ତି।ଫଟ ଉଠୋଉଛନ୍ତି ସବୁ କରୁଛନ୍ତି। ଦେଖିଲାକୁ ଆମେ କି ଛି ମାନେ ମୁଁ ଯାଇପାଇଲିନି କଣ କରିବି।ମନ ମାରି ଦୁଃଖିତ ଆଉ।
ହଁ ହଁ ହଉ ଆଉ ଯାଇଁ କେତେଳେ ସେ ବୁଲି ଆସ୍ ସେ ଦେଖି ଆସ୍
ହଁ ଦେଖିବା କୋଉଦିନ ଗୋଟେ ଯିବା।ଆରେ ଚାଲି ଚାଲି ମାନେ ଚାଲି ଚାଲି ଗଲେ କେ ଚାଲି ଚାଲି ଗଲେ ମାନେ ଯାଇପାରିବ ଯେହେତୁ ବାଇକ ରେ ନେଇକି ଯାଇ ଥିଲୁ ନା ବାଇକ ଟାତ ପଦ୍ ମାନେ
ଆଉ ଗୋଟେ ଜାଗାରେ ନ ରଖିଦେଇକି ବାଇକ ଗଲନି ଦେଖିକି ପଳେଇ ଆସିଥାନ୍ତ।
ଆ ଗାଡି ରଖିକି ଗାଡିୁ ଠୁ ଡ୍ୟାମ ମାନେ ଗାଡି ଆମେ ଯୋଉଠି ରଖିବୁ ଡ୍ୟାମ ତାଠୁ ବହୁତ ବାଟ ହବ।ମାନେ ଗାଡି ଯି ଚୋରି କରିକି ନବ କିଛି ଜଣା ପଡିବନି। ସେଥିପାଇଁ ଆଉ ଅ ଗାଡି କାହିଁ ରଖିକି ଯିବୁ ଭିଡିଓ କରିତେ ସେଥିପାଇଁ ଆଉ କଲୁନି ପଳେଇ ଆସିଲୁ। ହୁଁଉଁ।
ପାଖେ ନଦୀ ନିଜରେ ଗୋଟେ ରହିଲା ଗାଡି।ଦେ ସେମିତି ଚାଲିକି ପଳେଇଲୁ ଆଉକି କିଛିନାହିଁ
ହଁ ଆଉ ଗାଡି ଟାକୁ ଛାଡିକି କେତେ ବାଟ ପଳେଇବୁ ନା ସେଥିପାଇଁ ଆଉ ଗାଡି ଫାଡି ମାନେ କିଛି ଯୋଉ ରଖିଲୁ ନେଇ କି ଗଲୁନି ଭାବୁଛୁ କି ଦେଖିବା ଆ ପରେ ଯୋଉ ମାନେ ଯୋଉ ଯିବୁ ମେ ଚାରି ଯିବୁ ଛୁଆ ମିଶିକି ଗାଡି ର କି ଗୋଟେ ଯାହା ଘରେ ରେ ର ଫେରିକି ଆମେ ଯିବୁ ଆଯୋଉ ବୁଲିଆ ପାଇଁ ଭଲ ମାନେ ଭଲ ଜାଗା ଗୋଟେ ପ ଫଟୋ ଉଠେଇବା ପାଇଁ ବହୁତ ଭଲ ଜାଗା ଆମେ ଆସିବା ଆମେ ଯିବା ଫଟୋ ଉଠେଇବା ପାଇଁ ଆଉ।
ଜିମି ଯାଇକି ବୁଲିକି ଆସିବି ଆଉ
ହଁ ଭାଇଙ୍କୁ ଧରିକି ଆସିବ ତମେ ଝିଅକୁ କୁ ଧରିକି ଆସିବ ଫଟୋ ଉଠେଇବ ହଁ ମାନେ ଇନଷ୍ଟାରେ ଅପଲୋଡ କରିବ
ହୁଁ ତମେ କହୁଛ ମାନେ ହଁ ୟୁଜ ହଉଛି ଇନଷ୍ଟା ଝିଅର ସବୁ ଫଟୋ ଫଟୋ ଛଡାଯାଏ ଆଉ
ହଁ ହଉ ତାହେଲେ ଆଉ ଭଲ ଜାଗା ତାହାଲେ ଭଲ ଜାଗା ଝିଅକୁ ମୁଁ ନେଇଯିବି ଯିବ ଯାଇକି ମାନେ ବୁଲି ବୁଲେଇକି ଆସିବ ଫଟୋ ଫଟ କରିବ ଇନଷ୍ଟା ଭିଡିଓ କରିବ। କରି କୁରିକି ଆସିବୁ ମାନେ ଭଲ ଜାଗା ମାନେ ପୁରା ମାନେ ଏତେ ସୁନ୍ଦର ଲାଗୁଛି ଜାଗା ମାନେ ଆସିଆକୁ ଇ ସବୁବେଳେ ସେ ଜାଗା ବହୁତ ଭଲ ଆମର ଡଙ୍ଗା ବି ଅଛି ସେଇ ମାନେ ଇଏରେ ହଁ ଆମେ ତ କେତେ ମୁଁ ତ ଯେତବଳେ ଛୁଆ ହେଇଥିଲି ଡଙ୍ଗାରେ ବସିି ଆଉ କେତ ବର୍ଷ ହେଲା ଡଙ୍ଗାରେ ବସିନେଇ
ଓ ହୋ ଆଉ ହେଠି ଡ଼ଙ୍ଗା ପଡିଛି ନା କଣ? ଓ ହୋ
ମାନେ ଫଟୋ ଫଟ ଉଠଉଛନ୍ତି ଆଉ।
ହୁଁ ହୁଁ ହଁ।
ହଁ।
ହଉ ହଉ।
ଅଁ ହଉ ତାହେଲେ ଆ ଆପଣ ଯାଆନ୍ତୁ ତାହେଲେ କଣ କରିବେ ମୁଁ ଟିକେ କାମ କରିଦିଏ ହେଲା।